ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ମୁଁ କହିଲି ମ୍ୟାଡାମ୍ ଆପ୍ ଆପଣଙ୍କ ଭଏସ୍ ସୁଭୁନି। ନେଟୱାର୍କ ପ୍ରୋବ୍ଲେମ ଯୋଗୁଁ କଟି ଯାଉଛି କଲ୍।
ସତ।
ମ୍ୟାଡାମ ଆପଣଙ୍କ ଭଏସ୍ ଟା ଠିକ୍ ଶୁୁବୁନି ନେଟୱାର୍କ ପ୍ରୋବ୍ଲେମ ଯୋଗୁଁ ହଁ ଶୁବିଲା ଏବେ। ନେଟ ପ୍ରୋବଲେ ଯଉ ହୁଁ ହୁଁ କୁହନ୍ତୁ।
ତୋପୋଇ ବହୁତ କଷ୍ଟ ସହିବା ପରେ ଭାଉଜ ମାନଙ୍କର ଛଅ ଭାଉଜଙ୍କର ନାକର ବଉଲି କାଟିଦେଲା। ସାନ ଭାଉଜକୁ ବହୁତ ଭଲ ପାଉଥିଲା ବୋଲି ସାନ ଭାଉ ତାକୁ ଭଲ ପାଉଥିଲେ ବୋଲି ତାଙ୍କ ଆଣିକି ଆଲା କିନ୍ତୁ ତୋପୋଉ ବି କିଛି ସାଧାରଣ ର ଲୋକ ନୁହଁ। ସିଏ ବି ସ୍ଵର୍ଗର ପରୀ ଟିଏ। ଅପ୍ସରୀଟିଏ ତେଣୁ ସେଳକୁ ଆଣିକିି ଏ ମା ମାନେ ଭାଉଜ ମାନଙ୍କର ନାକ କାଟିଲା। ଆ ବାପାଙ୍କୁ କହିଲା ମୋ ପାଇଁ ଚାନ୍ଦ ତିଆରି କରିଦିଅ। ବାପା ଅଧା ଚାନ୍ଦି ମଲେ। ମା ପୁରା ଚାନ୍ଦି ମଲେ।
ଅ ସେତେବେଳେ ଏମିତି ମାତ୍ରାରେ ମଙ୍ଗଳା ମାଙ୍କୁ ପୂଜା କରିକି ତାଙ୍କ ଦୁଃଖ ଥିଲା ତ ସେଇ ପୁରୁଣା ରୀତିନୀତି ସବୁକୁୁ କରିକି ଆମେ ତପୋଇକି ମଙ୍ଗଳା ମାଙ୍କୁୁ ପୂଜା କଲେ।
ଆଜ୍ଞା ଆଜ୍ଞା।
ବାଣ ଫୁଟା ଯାଏ ବୁକୁଡି ବି ହୋଇଥାଏ। ଝୁଣା ମରି ଯେ ଝୁଣା ମରାଯାଏ। ତ ବୋଇ ଖୁଦୁକୁଣୀରେ ବହୁତ ଖୁସି ଲାଗେ। ଖୁଦ୍ରୁକୁଣୀ ଆସ ଯିବ ନା ମ୍ୟାଡାମ ବହୁତ ଖୁସି ଲାଗେ। କି ଦୁହୁଡି କରିବା ଆଉ ପୂଜା କରିବା। ଆ ଓଷା କରିବା ବହୁତ ଖୁସି ଲାଗେ। କିନ୍ତୁ ଆଜ୍ଞା ଆଜ୍ଞା। ଆମର ଯୋଉ ନଡିଆ କ ନଡିଆ କତା ଆମେ ଜଙ୍ଗଲକୁୁ ଆମ ସାଙ୍ଗ ଦିଦି ମାନେ ଆମ ବହୁତ ବହୁତ ବାଟ ନୁହଁ। ଆମ ଗୋଟେ ମନ୍ଦିର ଅଛି। ସେ ମନ୍ଦିର ପାଖରେ ମାନେ ଗଛ ଥାଏ ନା ସବୁ ପଟାସ ଗଛ ଅଙ୍କା। ତ ସେଇ ପଟାସ ଗଛ ପାଖକୁ ଆମେ ଯାଇକି ବଡ ବଡ କାଠି ସାଇଜ୍ ର ବାଡି ସାଇଜ୍ ର କାଠି ସବୁ ହାଣିକି ଆଣିବୁ। ତାପରେ ଯୋଉ କତା ଆମର ନଡିଆ କତ୍ ନଡିଆ କତାକୁ ବାଡେଇ ବାଡେଇ ବାଡେଇ ବାଡେଇ ଛଡେଇ ଛଡେଇକା ଆଉ କନା ରଖିଥବୁ। ସେ କନା ସାହାଯ୍ୟରେ କାଠିରେ ସେଇ ଦୋଉଡିକୁ ବାନ୍ଧିବୁ। କିରୋସିନ ସେତେବେଳେ ଥିଲା ବୋଲି କିରୋସିନିର ମାତ୍ରା ବ୍ୟବହାର କରୁଥିଲୁ ଦଉଡିରେ। ଯେହେତୁ କିରୋସିନ ଏବେ ସରି ଆସିଲାଣି ଯେହେତୁ ମିଳୁ ହି ନାହିଁ। ତ ପୋଡା ମୋବିଲି
ହଁ ହଁ। ପୋଡ଼ା ମୋବିଲ୍ ରେ ଆମେ ବି ତ ସେଇୟା କରୁ।
ତ ସେଇ ଦ୍ଵାରା ହିଁ ଆମେ ଦୁହୁଡି କରିକି ଇଏ କରୁ ତ ଏବେ ତ ପ୍ରାୟ ଖୁଦ୍ରକୁଣୀ କଲେ ସେଇ ଜିନିଷ ଟା ମ୍ୟାଡାମ ଆଉ ଦେଖିବାକୁ ପାଇବେନି, ଓଷା କରିବାକୁ ସେମାନଙ୍କର ମନ ହବ କିନ୍ତୁ ଅ ପୂଜା ହଉ କି ନ ହଉ ଶିଳରେ ପୂଜା କରିକି ସକାଳୁ ଆଗ ଖାଇଦେବେ। ବାନୁକା ସେ ଖାଇଦେବେ କିନ୍ତୁ କାନୁକା ଟା ଆଗ ପୂଜାର ମେନ୍ ଜିନି କଣ ନା ସକାଳୁ ବାନୁକା ଦେଇ ସାରିକି ଗାଧେଇକି ଆସି ସାରିଲା ପରେ ନାଗି କରିକି ଖାଆ ଏବେକା ଝିଅ ମାନେ ଭୋକ କରୁଛି କହିକି ସକାଳୁ ଅ ଶିଳରେ ପୂ ପୂଜା କରିକି ଖାଇଦେବେ। ତ ପୂଜାର ଜାଣ ଜାଣିବାକୁ ପାଆନ୍ତିନି କି ନାଇଁ ପୂଜା ଗୋଟେ ଦିନ ପାଇଁ ଆମେ କରିବା ତ ଘରେ କରିବା କି କେ
ଆଜ୍ଞା ଆଜ୍ଞା। ତ ମୁଁ ମ୍ୟାଡାମ ଆପଣଙ୍କ ଏମିତି ହୁଏ। ମୋର ବି ଆମ ଆଡେ ଗୋଟେ ମାନେ ଆଉ ଗୋଟେ ଭଳିଆ ହୁଏ। ତ ଆମର ସକାଳୁ ମାନେ ଚାରିଟା ରାତି ହଉ ତିନିଟା ରାତି ହଉ ଆମେ ଯିବୁ ସବୁ ଗାଧେଇ ଯିବୁ। ସରୀ ଗାଧେଇ ଯିବୁ କହୁଛୁ, ମାନେ ଆମେ ଫୁଲ ତୋଳିବାକୁ ଯିବୁ। ତ କେତେ କହି କଣ କହିଲେ?
ଚେକା ଛଡା ହୁଏ ବାହାରେ, ଚେକା ଛଡା ହୁଏ ଆପଣ ଜାଣିଛନ୍ତି?
ହଁ ଜାଣିଛି ଶୁନୁନାହାନ୍ତି ମ୍ୟାଡମ୍
ଆଜ୍ଞା।
ତ ଆମେ ଯାଉ ସକାଳୁ ଯାଉ ଫୁଲ ତୋଳିବାକୁ ତ ଫୁଲ ଆଣିକି ଆସି ସାରିବୁ ଆମ୍ବ ଡାଳ ଫୁଲ ସବୁ ଆଣିକି ଆସି ସାରିବୁ, ଆମ୍ବ ତରଣ କରିବୁ ଫୁଲ ମାଳ ମାଙ୍କ ପାଇଁ ଗୁନ୍ଥିବୁ ତାପରେ ଗୁନ୍ଥା ଗୁନ୍ଥି ଶୋଇଲେ ଆମେ ସବୁ ଧୁଆ ଧୋଇ ଗୁନ୍ଥା ଗୁନ୍ଥ ଖାଲି ମାଆଙ୍କ ଜାଗା ଟା ଛାଡି ଦେଇେଇକି ଯୋଉ ଘର ଧୁଆ ଧୁୋଇ ସବୁ ସେଇ ଅଗାଧୂଆରେ ମାନେ ଙ୍ଗୁଥିବୁ ମାଳ ଗୁନ୍ଥିବୁ ଆମ୍ବ ତରଣ କରିବୁ ତାପରେ ଆଉ ବାକି ଦୁଆର ଘର ମାନେ ଯୋଉଠି ହୁଏ ସେଇ ବାହାରର ଦୁଆର ଫାର ହ ଭିତରେ ଧୋଇବୁ ନୁ ଭିତର ଗାଧେଇ ସାରିବ ଭିତରେ ଧୋଇବୁ ଯେ ଠାକୁରଙ୍କ ଜାଗା ଟା ଧୋଇବୁ ନା ଆଉ ଅଲଗା ଜାଗା ଧୋ ଓ ମାନେ ଆମର ଗୋଟେ ମାନେ ଆମର ଗୋଟେ ହୁଏ କ୍ଲବ ଘର ଥାଏ ଯୋଉଟା ଭଗବତ ଘର କୁହନ୍ତି। ତ ଆମେ ସେଇଠି ହୁଏ ଠାକୁ ଠାକୁର ଙ୍କ ଜାଗା ଟା ଛାଡି ଦେଇକି ଆଉ ବାକି ସବୁ ଆମେ ଧୋଇଦଉ। କାହିଁକିନା ଶୁଖି ଗଲେ ଲୋକ ସବୁ ଆସିବେ ନା। ତ ତାପରେ ତାକୁ ସବୁ ଧୁଆ ଧୁଇ କରିଦେଇକି, ଆମ ପାଖରେ ଗୋଟେ ଛୋଟ ଯୋଉ ଝରଣା ଅଛି ଆମେ ସେଇଠି ଗାଧୋଇ ଯାଉ। ଗାଧେଇକି ସେଇଠି ଆମର ତ ବାଲି ଗୋଡି ମାଟି ମିଶିକି ଥାଏ। ପାଦେ ପାଦେ ଝରଣ ପାଣି ଟା, ତ ସେଇଥିରେ ହିଁ ଆମେ ମଗ ନେଇକି ଗାଧଉ ଆଉ ସେଇଠୁ ଆଣିକି ମାନେ ଓଦା, ଓଦା ଯୋଉଟା ଗା ହେଇଥିବ ଯୋଉ ଓଦା ଲୁଗା ଟା ସେଇ ଓଦା ଲୁଗାରେ ଆମେ ବାଲୁଙ୍ଗା ମାନେ ସାତଥର ନାଖେ ଦଉ ସାତ ଥରରେ ଆମର ମୁଠେ ଆଞ୍ଜଳି ଆଞ୍ଜୁଳି ଆଞ୍ଜୁଳି ଆଣିକି ସାତ ଆଞଜଳି ଦବୁ
ସେ
ସାତ ଅଞ୍ଜୁଳି ଆଣିକି ଦବୁ ତ ସେଇ ସାତ ଅଞ୍ଜୁଳି ଉପରେ ସମସ୍ତେ ମାନେ ମୁଁ ସାତ ଅଞ୍ଜଳି ଦେଲେ ଆମେ ଯେତିକି ଜଣ ଯାଇଥିବୁ ସେତେ ସାତ ଅଞ୍ଜଳି ନାଖେ ଦେବେ ତ ସେ ଗୋଟେ ମନ୍ଦିର ଟାଇପ୍ ର ବାଲୁ- ମାନେ ବାଲୁଙ୍ଗା ବାଲୁକା ପୂଜା ହବ। ତାପରେ ସେଥିରେ ଫୁଲ ସଜା ହବ, ଧୂପ କାଠି ଦିଆ ହବ ତାପରେ ଆମର କଦଳୀ ଭୋ-କଦଳୀ ନେଇଥିବୁ କଦଳୀ ଫଦଳୀ ଭୋଗ କରିବୁ, ପୁରା ବଢିଆ ସେ ଫୁଲରେ ସଜେଇବୁ ଯଦି ମୁରୁଜ ମୁରୁଜ ନବୁ ଧୁ ଧୂପ ଦୀପ ସବୁ ଦିଆ ଦୁଇ କରିକି ପୂଜା ପୂଜି କରିକି ସମସ୍ତେ ବଦଳ ବଦାଳି କରିକି ଆମେ ଘରକୁ ଆସୁ। ଆସିଲା ପରେ ଆମର ତାପରେ ମାଆଙ୍କ ପାଖକୁ ଆମେ ଯିବୁ ଲଗା ଲଗି ପିନ୍ଧା ପିନ୍ଧି ସବୁ ସାରିବୁ ମାଆଙ୍କ ପାଖକୁ ଯିବୁ ମାଙ୍କ ପାଖରେ ଆମର ମାନେ ପୂଜା ଷ୍ଟାର୍ଟ ହବ। ଆମର ଦିନରେ ବି ପୂଜା ହୁଏ। ତ ଦିନରେ ଆମର ମାନେ କଣ କହିଲେ, କେମତି ପୂଜା ହୁଏ ଦିନରେ ଆମର ସବ୍ ଯେମିତି ରାତିରେ ପୂଜା ହୁଏ, ଦିନରେ ବି ସେମିତି ସେମ୍ ପୂଜା ହୁଏ। କିନ୍ତୁ ଦିନରେ ବହି ପଢା ହୁଏନି, ରାତିରେ ଆମର ବହି ପଢା ହୁଏ ପୁଷ୍ପାଞ୍ଜଳି ହିକା
ହାଲୋ।